ହ୍ୟାଲୋ। ହ୍ୟାଲୋ ହଁ।
ହ୍ୟାଲୋ। ହଁ କଣ କିଛି କହୁନୁ?
କହୁଥିଲି ଶୁଭୁନାଇଁ, କଣ କରୁଚ?
ନେଟୱାର୍କ ପାଉନଥିଲା କି?
ହଁ ହଁ ନେଟୱାର୍କ ହଉନଥିଲା।
ଅ ହ ଆଉ କଣ କରୁଚୁ?
ଏଇଠି ଶୋଇଛି ଆଉ ଖାଇ ପି କିରି ଆସିକି ଆଉ। କଣ କରୁଛୁ ତୁ ତୁ କଣ କରୁଚୁ?
ମୁଁ ଏଇଠି ଆଉ। ଯାଇଥିଲି ଟିକେ ବଜାରକୁ ଆସିଲି।
କଣ ଆଣିବାକୁ ଯାଇଥିଲ ବଜାରକୁ?
କଁ କହିଲୁ?
ହ୍ୟାଲୋ ବଜାରରୁ କଣ ଆଣିବାକୁ ଯାଇଥିଲୁ?
ଯାଇଥିଲି ଟିକେ ମାମାର ମେଡିସିନ ଟିକେ ଆଣିବାକୁ ଯାଇଥିଲି ଆଉ।
ଆମର ତ ଏଆଡେ ବର୍ଷା ହେଉଛି।
ବର୍ଷା ହେଲା ତମର ସିଆଡେ?
ହଁ ବର୍ଷା ହେଉଛି ଆମର ଆଡ଼େ।
ଯା ହଉ ମୁଁ ଆମ ଆଡୁ ବର୍ଷା ଟିକେ ପଠେଇଦେଇଚି ସିଆଡକୁ ଆଉ।
ହଁ ହଁ ଭାରି ଗରମ ହଉଥିଲା। ସନ୍ଧ୍ୟାବେଳ ଠୁ ଟିକେ ବର୍ଷା ହେଲା ପୁରା ଧୁମାଳ କରିକି ଆଇଲା ଯେ। ଆଉ ଉ ଇଆଡେ ଟିକେ ଅଳ୍ପ ହୁଏ ଆଉ ସିଆଡେ ଅଧିକା ହେଲା ଆଉ।
ହୁଁ ଗର୍ଜିଲା ମେଘ ବର୍ଷେ ନାଇଁ ଆଉ।
ହଁ ସେ ଗର୍ଜି ଗର୍ଜି ଆସିକି ଆଉ କୋଉଠି ବର୍ଷଗଲା ଆଉ।
ହୁଁ।
ଖିଆ ପିଆ ସରିଲାଣିି?
ହଉ ନାଇଁ ମ ଏତେ ଜଲଦି ଆମର କିଏ ଖାଉଛି ହଉ। ତୋର ଖିଆପିଆ ସରିଲାଣି?
ଅ ହୋ ମୁଁ ଖାଇ ସାରିଲିନି।
କଣ ଖାଇଲୁ?
ଜଲଦି। ରୁଟି ଇ ରୁଟି, ଚିକେନ ଖାଇଥିଲି।
ହଁ ପା ଚି ଡେଲି ଚିକେନ ଆଉ ଖରାବେଳେ କଣ ଖାଇଥିଲୁ?
ଖରାବେଳେ ଖାଇଥିଲି ବିରିୟାନୀ।
ହ ପୁରା ଦବେଇ ଦବେଇ ଖାଉଛୁ ଆଉ କଣ।
ଏଇ ହଁ ଖିଆଖି ଚାଲିଛି ଆଉ ବାହାରେ ଖାଇଦଉଛି। ଯେତେବେଳେ ଯାହା ମନ ହେଲା ଯାହା ମିଳିଲା ଯୋଉ ଏରିଆରେ ଯାହା ମିଳିଲା ସେଇଆ ଖାଇଦେଲି ଆଉ। ଆଉ ଏଭଳିଆ କଥା। ଆଉ ଗୋଟେ ହଁ।
ହୁଁ ହ ସେ ଖାଇବା ଗୁଟା ବେଶୀ ଖାଆନା ହେଡା ଦେହ ମୁଣ୍ଡ ଖରାପ ହବ ଆଜିିକାଲି ତ ଯୋଉ ଦେଖୁଚୁ ଦେହ ମୁଣ୍ଡ ଖରାପ ହଉଛି
ହଁ। ଆଉ ଖାଇଦବା ଏଠେ ଅସୁବିଧାରେ ଅଛି ଖାଇଦଉଛି ଆଉ।
ଆଉ ଲାଇନ ଫାଇନ୍ ଅଛି ନା ନାହିଁ?
ହଁ ଲାଇନ ଅଛି।
କେମିତି କଣ ଆଜି ତମ ଲାଇନ ଅଛି ବର୍ଷା ହେଲା ପରେ।
ହଁ ଆମ ଆଜି କେମିତି କଣ ବର୍ଷା ହେଲା ପରେ ଲାଇନ ଅଛି ଆଉ ଗୋଟେ କୁଆଡ଼େ କଟିଯାଇଛି ଆମର ଏପଟେ ଅଛି ଏମିତି ହଉଛି ଉଟୁଛି ଆଉ ଏପଟେ ଜୋ ହଉଛି ଲାଇନ୍ କଥା କାହିଁ କହୁଛୁ। ଲାଇନ ତ ଏଇପଟେ ଏରିଆରେ ଜାଣିକିରି ଲାଇନ ଦେଇଛନ୍ତି ଆଉ। ଆଉ କେଉଁ ପଟେ ଲାଇନ୍ ଦିଆହେଇନି ଆମର ଏଇପଟେ ହିଁ ଲାଇନ୍ ପାଇଛନ୍ତି ଲୋକ ଲୋକ ଆମର ଏଇପଟେ ଲାଇନ୍ ପାଇଛନ୍ତି। ଆଉ କେଉଁ ପଟେ ଲାଇନ୍ ପାଇନାହ
ଏ ବହୁତ ଜଙ୍ଗଲ ଜାଗା ଟା ନା କୋଉ ଜିଲ୍ଲାରେ ଅଛୁ ତୁ?
ମୁଁ ଅଛି ବା ସୁନ୍ଦରଗଡ଼।
ଓଁ ବହୁତ ମାନେ ମାଇନ୍ସ ଏରିଆ ଟା ନାଇ କି?
କଣ କହିଲୁ ହ୍ୟାଲୋ।
ମୁଁ କହିଲି ବହୁତ ମାଇନ୍ସ ଏରିଆ ଟା।
ହଁ ମାଇନସ୍ ବୋଇଲେ କୋଇଲା ମାଇନସ ର କୋଇଲା ଖଦାନ ମାନେ ମେନ ସେ ତର ଏଇଟା ମେନ୍ ଜାଗା ଏଇଟା। ହ୍ୟାଲୋ। ହ୍ୟାଲୋ।
ହୁଁ।
ଆଉ କୋଇଲାର ଏଇଟା ମେନ୍ ଜାଗା ହଁ ସୁବୁଛି। ମହାନଦୀ କୋଲ ଫିଲ୍ଡ ଯେଉଁଟା ଏଇଠି ପା ଯେତିକି କୋଇଲା ତା ଦେହରୁ ଅଧେ କୋଇଲା ଏଇଠି ବାହାରି ଯାଉଛି। ବୁଝିଲେ କି ଆଉ କୋଇଲାରେ ତ ଥରେ ଗାଡ଼ି ନେଇକରି ଗଲେ ଆସିଲା ବେଳକୁ ପୁରା କଳା। ବୁଝି
ହୁଁ ହୁଁ ହୁଁ ହଉ ବଢିଆ ଆଜି କାଲି ତ ପଇସା ରୋଜଗାର କରିବାକୁ ହେଲେ ଭାରି କଷ୍ଟ କରିବାକୁ ପଡିବ
ଆ ବହୁତ କଷ୍ଟ କରିବାକୁ ପଡୁଛି
ଆଉ ହୁଁ ଯୋଉ ଆମର କୋଇଲା ଟ୍ରକ୍ ଯାଉଛି ଯୋଉ ଗାଡି ଯୋଉ ଯାହା ଆଣିକି ରଖିଲେ ସେ ସବୁ କଳା ତୁମେ ସାର୍ଟେ ଶୁଖେଇକି ରଖିଥିବ କିଛି ସମୟ ପରେ ସିଏ ବି ଉଡ଼ିକିରି କଳା ରୋଡ଼ ସାଇଡ ମ
ନାଇଁ ଏତେ କୋଇଲା ଗୁଣ୍ଡ ଉଡୁଛି।
ପ୍ରବଳ ପ୍ରବଳ ବା କହିଲି ପୁରା ମାନେ ଦେଖାଯିବନି ମୁହଁ ଏତେ ଡଷ୍ଟ ସେଟା ହେଲେ ରୋଡ଼ ରେ
ଆଉ ଏତେ ପଲୁ ରେ ମାନେ ରହିଲେ ନିଜର ବି ଦେହ ଖରାପ ନାଇ ନାଇଁ କହୁନୁ
ଦେହ ଖରାପ ହେଇଯିବ ପଲ୍ୟୁସନ ରହିଲେ
ଦେହ ଖରାପ ତାପରେ ଯୋଉମାନେ ବି ମାନେ ଅପଦ୍ରବ୍ୟ ଖାଉଥିବେ ସେମାନେ ତ ମାନେ ସେଠି ରହିଲା ମାନେ ତ ମରିଯିବା ସାଙ୍ଗରେ ସମାନେ ଆଉ କଣ
ହଁ ବା ଅପଦ୍ରବ୍ୟ ମାନେ ଲୋକ ପ୍ରତି ଢାବାରେ ଲୋକ ଅଛନ୍ତି ଅପଦ୍ରବ୍ୟ ବ୍ୟବହାର କରୁଛନ୍ତି ଆଉ।
ହଁ ମାନେ ଏଇ ଯୋଉ ସିଗାରେଟ ଫିଗାରେଟ। ସେଗୁଡା ଖାଇଲା ମାନେ ଯେ ରହିଲା ମାନେ ତ ଆଉ ସିଗାରେଟ ତର ଧୂଆଁ ଯାହା ଧୁଆଁ ତା ସାଙ୍ଗକୁ ଇଏ କୋଇଲା ଗୁଡ।
ହୁଁ। ଗାଡି ଚାଳକ ମାନେ ଶୋଉଚନ୍ତି ଆଉ
ଏକା ତ ଏଇ ପଲ୍ୟୁସନ ଟା ମାନେ ସବୁ ଠୁ ଇଏ ହେଲାଣି ଅଧିକା ପରିମାଣରେ ହଉଚି।
ଯେତିକି ଯେତିି ଗାଡି ବାହାର୍ଲା ଗାଡ଼ି କମ୍ପାନୀ ଡେଲି ଯଦି ହଜାର୍ ଦେଢ ହଜାର୍ ଗାଡି ବାହାରିବ ସେ ଗାଡି ସବୁ ବିକ୍ରି ହଉଚି। ପଲ୍ୟୁସନ ସେ ଗାଡ଼ିରୁ ଯେଉଁ ବାହାରୁଚି ସେ ପଲ୍ୟୁସନ। ଧୂଳି ହେଲା ଯୋଉ ତାର ଯୋଉ ଗ୍ୟାସ୍ଟା ବାହାର୍ଚି ପଲ୍ ନଷ୍ଟ ହେଲା ନା ନାଇଁ ବାୟୁମଣ୍ଡଳ ଦୂଷିତ ହେଲା।
ପ୍ରଥମ କାରଣ ହଉଛି ଏଇ ସବୁ ଜିନ୍ସ। ପ୍ରଥମ ହେଲା ଯାନବାହାନ। ଅଧିକା ହେଲାଣି ଏବେ ତ ମାନେ କୋଉଠି ଟିକେ ବି ଯଦି ଦର୍କାର୍ ହଉଚି ଲୋକ ଗାଡି ନେଇକି ଯାଉଚନ୍ତି।
ହଁ।
ଆଗୁରୁ ଲୋକ ଚାଲି ଚାଲି ସାଇକେଲ ନେଇକି ଯିବା ଆସିବା କରୁଥିଲେ ନା ନାଇଁ। ସାଇକେଲ୍ ବି ସମସ୍ତଙ୍କର ମାନେ ନଥିଲା। ଆମ ଜେଜେ କୁହନ୍ତି ବା ଜେଜେ କୁହନ୍ତି ମୁଁ ଯେତେବେଳେ କଳାହାଣ୍ଡିରେ ଥିଲି ମୁଁ ଚାଲି ଚାଲିକି ଯାଏ। ମୁଁ ଚାଲି ଚାଲି ଯାଏ ତାପରେ ବସ୍ ମାନେ ବହୁତ୍ ଦୂରରେ ଯାଇକି ଗୋଟେ ବସ୍ ଖଣ୍ଡେ ମିଳିବ। ସେଇ ବସ୍ ରେ ମୁଁ ଯାଏ। ଆଗୁରୁ ଗାଡି ଫାଡି ନଥିଲା। ଏବେ ସମସ୍
ଆଗୁରୁ ଗାଡି ଟୋ ଟାଲ୍ ଶଗଡ ଗାଡ଼ିରେ ଲୋକ ଯିବା ଆସିବା କରୁଥିଲେ। ପୁରୁଣା କୁ ଗଲେ ଲୋକ ଶଗଡ଼ ଗାଡ଼ିରେ ଯିବା ଆସିବା କରୁଥିଲେ। ଆଉ ଟୁ ଆମର ଦି ଚ କିଆ ଗାଡି ଯଦି କାହାର ଗୋଟେ ଅଛି ମାନେ ବହୁତ୍ ତ ବଡ଼ କଥା ଚାରି ଚକିଆ ତ ଦୂରର କଥା ଛଅ ଚକିଆ ଆଉ ଦୂରର।
ଚକିଆ ଗାଡି ବି ନଥିଲା ସାଇକେଲ ଟାଏ ମାନେ ଯାହାର ଥିବ ସେ ବଡ ଲୋକ।
ସାଇକେଲ ଯାର ଥିବ ସେ ବଡ ଲୋକ। ଶୂନ ଗାଡି। ସୁନ୍ ଗାଡ଼ି। ଆଉ ଏବେ ତ ଘରେ ଘରେ ଗାଡ଼ି ଘରେ ଘରେ ଟୁ ୱିଲର୍। ଦି ଦି ଟା ନାଖେ ଦୁଇ ଚକିଆ ତିନି ଚକିଆ ଚାରି ଚକିଆ ଘରେ। ଆଉ। ପଲ୍ୟୁସନ୍ ହବନି ହେଉଛି ଦୁ ଦୂଷିତ ହେଉଛି ବାୟୁମଣ୍ଡଳ।
ସେଇ ତ ଦୂଷିତ ବାୟୁରେ ରହିକି ତ ଆଜି ବିଭିନ୍ନ ପ୍ରକାର ରୋଗ, ଶ୍ଵାସ ରୋଗ।
ଶ୍ୱାସ ଆସ୍ଥମା ସବୁ ବାହାରିବ। ଡଷ୍ଟ ଆଲର୍ଜି। ସବୁ ରୋଗ ହଉଛି ନା କିନ୍ତୁ ଲୋକ କଣ ବୁଝିପାରୁଛନ୍ତି। ଲୋକ ସେ ଧୂଳିରେ ପୁଣି ଘାଣ୍ଟି ହେଇ ହେଇ ଲୋକ ରହୁଛନ୍ତି। ଏଇ ଯୋଉ ଟ୍ରକ ଚାଳକ ମାନେ ସେମାନେ ସେ ଯେଉଁ କୋଇଲା ଖଣି ଭିତରେ କେତେ ଧୂଳି। ତାରି ଭିତରେ ସେ ଘାଣ୍ଟି ଚକଡ଼ି ହୋଇ ଢାବାରୁ ବାହାରୁ ଖାଇଲେ। ଏ କେଇ ଦିନି ବନ୍ଚିବେ ଇଏ। ବର୍ଷ ସାରା ବାହାରୁ ଖାଇବା ଭଲ ନିଦ ନେଲେନେ।
ବେ ଆଉ ଘର ଘର ଚଳେଇବାକୁ ହେଲେ ସବୁ କଷ୍ ଟ କରିବାକୁ ପଡିବ। ଆଉ କଣ କରିବି ଆଉ।
ଇ ନିଦ ସୋଉ ନାହାନ୍ତି। ଟ୍ରକ ଭିତରେ ଗୋଟେ ଗୋଟେ ଲୋକ ଘରେ ଖାଇ ପିକି ଶୋଇବ ଯାହା। ଆ ସେ ଟ୍ରକ ଭିତରେ ଶୋଇବ ସେଇଆ? କିନ୍ତୁ ଇଏ ସେମିତି ମାସ ମାସ ଧରିଚି ଟ୍ରକ୍ ଭିତରେ ଦିନ କାଟି ହଁ ଟ୍ରକ୍ ପୁଣି ଚବିଶି ଘଣ୍ଟା ସେ ଚଲେଇଲେ। ହଁ ବା ଟ୍ରକ୍ ଦିନସାରା ଉଠିଲା ମାନେ ଟ୍ରକ୍ ଚଲା ଏଁ
ତୁ ମାସ୍କ ୟୁଜ୍ କରୁଚୁ ଟି?
ହଁ ମୁଁ ମାସ୍କ ୟୁଜ୍ କରୁଛି।
ହୁଁ ସେଇଟା ୟୁଜ୍ କଲେ ସେପେଟି ଆଉ।
ହଁ ବା ଏଠି ବହୁତ ଉଡୁଚି ଡଷ୍ଟ ବିନା ମାସ୍କରେ ଙ୍କ ଯାଇ ହବ? ମାସ୍କୁ ନହେଲେ ରୁମାଲ୍ ବାନ୍ଧିଦିଏ ଯେତେବେଳେ ଯାହା ମିଳିଲା ବାନ୍ଧିକି ଯାଏ ଆଉ
ହଉ ହଉ ହଉ ତୁ କଣ କର ମତେ ନିଦ ଲାଗିଲାଣି ମୁଁ ଯାଉଛି ଶୋଇବି।
ହଉ ହଉ ଶୋଇ
ହଁ ହଉ।